ଆଶୀର୍ବାଦ ହଁ କଁ ଗୋଟେ ପଚାରୁଥୁଲ।
ଆଉ ହଁ ମୁଁ କୋହୁଥିଲି ମୁଁ ଏବେ ଟିକେ ନୂଆ ନୂଆ କମ୍ପୁଟର ବିଷୟରେ ଜାଣିବାକୁ ଚାହୁଁଚି ତ ମୁଁ କିଛି କୋର୍ସ କରିପାରି କରିବି ଯେମିତି ପିଜିଦିସିଏ ଓ ଏସିଆଇଟି କିଛି ଅଛି ସେଇଭଳିଆ କରିବାକୁ ମ
ଦେଖ ଦେଖ ଅନାଅ ଶୁଣ ପିଜିଡିସିଏ ସିଏ ଥୋଟାଲ ଓପୋରେ ଅଲଗା କୋର୍ସ। ଶୀଥେରେ ଯାଉଛି କଣ ଆମର ଏ ଯୋଉ ୱାର୍ଡ ଏକ୍ସେଲେ ପାୱାର ପଏଣ୍ଟ ଆକ୍ସେସେ ଆଉ ରହିଲା ଟାଲି ପାଇଁ ବି ଏତିକି ଯାଉଚି ଆଉ ଯୋଉ ଓଏସି ଟିଆ ନା ଗୋଟେ ଯୋଉଡ଼ା ଯୋଉ ତମେ କୋହୁଚ। ତା ପାଇଁ ଅଲଗା ଲାଗିବ ମୁଁ ଏକ କଥା ଜାଣିନଥିଲି ଶୁଣ ଏ ଯୋଉ ଓଏସିଆଇଟି ନା କଣ ତେମେ ଯୋଉଟା କୋହୁଚ ସେଇଟା ମୁଁ ଯାନନଥିଲି ତା ବିଷୟରେ କିଛି ଜନ୍ମେଛା ଯୋଉଠୀ ଆଗୁରୁ ଯାଉ ହେଲା ଯୋଉ ଶ୍ରୀ କମ୍ପୁଟରର ସେଟି ହୁଁ ସେ ଶ୍ରୀ କମ୍ପୁ ଟରେ ସିଏ ଏବେ ତାକୁ ଯାଉଚୁ ଓଏସିଆଇଟି ମୁଁ କହିଲି ତୋରୋ ସରିନି ଆମର ସରଲାଇ ମୋ ଆଗୁରୁ ଯାଉଥୁଲୁ। ନା ମୁଁ ଆଉ ଗୋଟେ କୋର୍ସ କରୁଚି ଏଇନା ସେଇଟା ବି ସରିବା ସରିବା ହେଇଗଲାଣି।
ହାଁ ହାଁ।
ବୁଝୁଚ ନାଇଁ ଆମର ଯୋଉ ପିଜିଡିସିଏ ସଇଲା ପରେ ବି ଆମ ସାର୍ ଡାକୁଥିଲେ କୋହୁଥିଲେ କି କି ଆଉ ଓଡିଆ ଯଦି ଆସିବ ସେମିତି ଓଡିଆ ତମୁକୁ ପଢେଇବୁ ସେମିତି କୋହୁଥିଲେ।
ଓଡିଆ କଁ ପଢେଇବେ।
ଓଡିଆ ମାନେ ଯୋଉ ଆଗୁ ମାନେ ଧର କିଛି ମାନେ ଗମେଣ୍ଟ ଫମେଣ୍ଟ ଜବ୍ ପାଇଁ ଓଡିଆ ଲେଖାଟା ବି ଶିକି ଯାଇ ଥିଲେ ତମର କମ୍ପ୍ୟୁଟରରେ
ହୁଁ ହୁଁ ହୁଁ।
ସେଇଆ ନାଇଁ ମୁଁ ଫାସ୍ ଫାସ୍ ଯେତେବେଳେ ଗଲିନି ସେଠି ମାନେ ଫାଷ୍ଟ ମତେ ଖାଲି ଟାଇପିଂ କରିବାକୁ ଦେଲେ ମାନେ ମନ ଇଚ୍ଛା ଖାଲି ଟା ପିଙ୍ଗୁ ବାଢେଇବ ତମେ ମାନେ ଯାହା ବି ତ ମାନେ ଦେଲେ ଗୋଟେ ଗ ଫର୍ମ ଟା ସେ ଫର୍ମରେ ଯାହା ଯାହା ଲେଖା ହେଇଛି, ତାକୁ ତମେ ଡିଟୋ କପିେ ପେଷ୍ଟ ମାରିବ ତାପରେ ଯୋଉ ହଁ ହଁ ତାପରେ ଏଇ ଯୋଉ ଛୋଟ ଛୋଟ ଙ୍କୁ ଯେମିତି ଦିଅନ୍ତିନ ମାନେ ଏମିତି ତ୍ରିଭୁଜ କରିବ ତା ଭିତରେ ଏଥିରେ ରଙ୍ଗ ଭରିବ ଏ ଯେମିତି ନର୍ସରୀ ଛୁଆ ମାନେ ଯେମିତି ଭରନ୍ତି ବାସ ସେଇଭଳିଆ ପୁରା ମାନେ ଗୋଟେ ଗୋଟେ ପାହାଡ କରିବ ପାହାଡ ଭିତରେ ଗୋଟେ ଝରଣା ତା ଭିତରେ ସୂର୍ଯ୍ୟ କରି ଥିବ ଏନତି ଆ ମାନେ ଏମିତି ସେ ଫୁଲଡ୍‌ ହଁ ପା ଏମିତି ଆରେ ଏମିତି ଫାଲତୁ ଫାଲୁତୁ ଜିନିଷ ଉଡ଼ା ଆମର ଗୋଟାଲି ଉପରେ ମାସେ ପଳେଇା ଆମକୁ ଶିଖେଇ କେମତି ଲର ଲେଖିବ ଲେଟର ଡିଜାଇନ କେମିତି ବଦଳିବ ତାକୁ ମାନେ ଏମିତି ମାନେ ବାହାର ପଟୁ ମାନେ ବାହା କରିବା ମାନେ ଯେମିତି ଆଗରୁ ଦେଖିନୁ ଯେମତି ଠ କାର୍ଡ ବାହାରୁଥିଲା ସେଠି କାର୍ଡ କଣ ଅନଲାଇନ ଯୋଉ ଦେଖ
ହଁ ସେ ସେଇଟା ଯୁ କ ଇଟାଲୀକ୍ ଅକ୍ଷର ଭଳିଆ ଟିକେ
ହଁ -ହଁ -ନାଇଁ -ନାଇଁ - ନାଇଁ ସେଇଟା ତ ସେମତି ତ ଥାଏ, ମାନେ ଦେଖିନ ମାନେ ତମେ ଯୋଉ ଫଣ୍ଟ
ହଁ ସେଇ ସେଇଟା ହିଁ ମାନେ ଜୁଲେଟାର ଷ୍ଟାଇଲଟା
ହଁ ସେଇଟାକୁ ଚେଞ୍ଜ କରିବ, ସେ ଏମିତି ଉପରୁ ଆସ-ତାର ତାର ମାଇକେ ଇଏ, ଦୁନିଆ ପାଲା ସବୁ ଶିଖେଇଲେ। ମାସେ ମାସେ ଦି ମାସେ ମାସ ଦି ମାସ ତ ସେଇଥିରେ ଆମର ବର୍ବାଦ ହେଇଗଲା।
ଓ ହୋ।
ମାନେ ଆମକୁ ଡାକିଲେ କହିଲେ, ଆମକୁ ବୋରିଙ୍ଗ ନାଗିଲା ନା ତ ପ୍ରାୟ ପିଲା କମ୍ପ୍ୟୁଟର କ୍ଲାସ ବଙ୍କ ମାରିକି ଡାଇରେକ୍ଟ ତାଙ୍କର ପଳେଇ ଓ ହୋ ଟ୍ୟୁସନ ଫ୍ୟୁସନ ନୂଆ ରଖିଦେଲେ, ଇଏ ଦେଖିଲେ କି ପିଲାଙ୍କର ମାନେ ବେଶୀ ସମୟ ପାଗଳ କରିବ ରଖି ହବନି ତ ସାଙ୍ଗେ ସାଙ୍ଗେ କଣ କଲେ ନା କହିଲେ ହେ ତମର ୱାର୍ଡ ପଢେଇବୁ ଆସ ତ ଲୋକମାନେ ଭାବିଲେ ୱାର୍ଡ ବୋଧେ କଣ ବୋଧେ ଏଇ ଯଉ ଏ ବି ସି କିଛି ଗୋଟେ ଆଲଫାବେଟ୍ ବୋଧେ ପଢିବେ କି କଣ? ସେ ପୁ ତ ଆମ ସହିତ ଗୋଟେ ବୁଢା ଲୋକଟା ବି ଥିଲା, ସିଏ ମାନେ ବହୁତ ଚିଡଚିଡା ଲୋକଟା, ମାନେ ପ୍ରତି କଥାରେ ପୁରା ଚିଡି ଯାଏ। ସେମାନେ ସମସ୍ତେ ଆସିଲେ, ଆମେ ସମସ୍ତେ ୱାର୍ଡରେ ଷ୍ଟାର୍ଟ ହେଲା ତ ପୁଣି ଆମକୁ ଶିଖେଇଲେ, ଗୋଟେ ଅକ୍ଷରଟା ତାକୁ କେମିତି ଜୁମ୍ କରିବ। କେମିତି ଜୁମ ଆଉଟ କରିବ, ତାପରେ ୱାର୍ଡରେ କାଗଜ ମାନେ ଗୋଟେ ନ୍ୟୁ ପେଜ କେମିତି ଆଣିବ? ହେଲା, ବୋଲଟ କେମିତି କରିବ। ଏ ସବୁଜାକ ଫାଲତୁ ଫାଲତୁ ଜିନିଷ ଫାଷ୍ଟ ଫାଷ୍ଟ ଶିଖେଇଲେ। ସେକେଣ୍ଡ କ୍ଲାସରେ ମୋର ଚିକୁର ବଇଛୁ, ଆଉ କେହି ନାହାନ୍ତି। ହେଲା କେହି ନାହାନ୍ତି, ସିଏ କହିଲେ ତମ ପିଲା କାହାନ୍ତି? କଲ ଲଗା। କଲ୍ ଲଗେଇଲା ବେଳକୁ ଭାଇ ଆମେ ଭାଗ୍ୟ ଭଲ ଆମେ ସ୍ପିକର ଦିନରେ ସିଏ ଯୋଉ ଗୁଡା କଥାଗୁରା କହୁଥାନ୍ତି ସାହିତ୍ୟକ ସାହିତକ ୱାର୍ଡ ସାର୍ ମ୍ୟାମଙ୍କ ବିଷୟରେ, ମୁଁ ଯଦି ସ୍ପିକର ଦେଇଥିଲେ ସେ ବୋଧେ ସେ କମ୍ପ୍ୟୁଟର କ୍ଲାସ ଛାଡ଼ିଦେଇଥାନ୍ତେ। ହେଲା, ଆମେ ଦି ଜଣ ଶୁଣିକି ସାର୍ ସେ ଆସିପାରିବେନି ତାଙ୍କର ଅସୁବିଧା ଅଛି। ସେପଟେ କହିଲେ ଅସୁବିଧା ଅଛି ଅସୁବିଧା। ଆଇଲେନି, ଥାର୍ଡ କ୍ଲାସ ବେଳକୁ ସାର୍ ପୁରା ଚିଡି ଯାଇକି ୱାରଣିଂ ଦେଲେ। କହିଲେ ତମ ଦରମା ବଢେଇଦେବି ହେଲା, ମାନେ ସରି ତମର କଣ ଯୋଉ ପଇସା ତମେ ଦଉଛ, ଦରମା ମତେ ଦଉଛ ତାକୁ ବଢେଇ ଦେବି ଛଅଶହ ଟଙ୍କା ସାତଶହ ଟଙ୍କା କରିଦେବି। ତ ପିଲା ଡରି ହରିିକି ଆଇଲେ ଗୋଟେ ଦିଟା ବଢି ବଢିକି ଆଇଲେ ୱାର୍ଡଏକ୍ସେଲର ଯୋଉ ମଜାଦାର ପାର୍ଟଟା ପୁରା ମଝିରେ ଆସିଲା। ତାକୁ ପାଖାପାଖି ତିନି ରୁ ଚାରି ମାସ ଲଗେଇଲେ ଖାଲି ୱାର୍ଡରେ। ହେଲା ୱାର୍ଡ ପରେ ଆମର ଏକ୍ସେଲ୍ ଆସିଲା ମାନେ ଦେଖ ଏକ୍ସେଲ୍ ଟା ମାନେ କେତେ ମାନେ ମାନେ କଣ କଷ୍ଟଟା ହୁଁ ତାକୁ ସେ ସାରିଦେଲେ ଶୀଘ୍ର ଶୀଘ୍ର। ମାନେ ମାସେ ଭିତରେ ଏକ୍ସେଲ ଶେଷ‌ ମାସେ ବି ନୁ ମାସେ ଠାରୁ କମ୍ ସେଥିରୁ ଫୁଣି ସାତ ଆଠଟା କ୍ଲାସ୍ ମୁଁ କରିନଥିଲି ଏକ୍ସେଲ ମାନେ କଣ? ଏଇ ଯୋଉ ଆମର ଯୋଉ କାଲକୁଲେସନ୍ ଯେ ସବୁ ନାଇଁ କି ଏଇ ଯଉ ଧର ଆମର ଯୋଉ ମେଡ଼ିସିନ୍ ଫେଡିସିନ୍ ଦୋକାନ ହେଲା। କେତେ ମେଡ଼ିସିନ୍ କୋଉଠୁ ଆଣିଲା‌ କେତେ କଣ ମାନେ ମାନେ ପଇସା ସେଇଟା ଏମିତି ସବୁ ପଇଲା। ଲାଷ୍ଟ୍ କୁ ତାର ମାନେ ଆନ୍ସରଟା ବାହାର କରିଦବ ଏଇ ଯୋଉ ସିମ୍ବଲ ତାର ଥାଏ ବା ଇ ଇକ୍ୱାଲ, ସମ ତାପରେ ତାକୁ କ୍ଲିକ୍ ମାଇଲେ ଦିଟା ପ୍ଲସ୍ ପ୍ଲସ୍ ହେଇଯିବ ସେଇଭଳିଆ। ଭାଇ ଏତେ ସବୁ ମାନେ ଯୋଉଟା ଇମ୍ପୋର୍ଟାଣ୍ଟ ଚାପ୍ଟର ମାନେ ତାକୁ ଗଡେଇବେ ଲାଷ୍ଟକୁୁ ଛୁଆଙ୍କୁ ତ୍ରିଭୁ ତ୍ରିଭୁଜ କେମତି କରିବ ଚାରକୋଣିଆ ଭିତରେ କେମିତି ମାନେ କଲର ଦବା‌ ଶୁଣୁ ମାନେ ସେ କଲର ଦବାବି ମାନେ ବହୁତ୍ କଷ୍ଟ ଥିଲା। ନିଜ ହିସାବରେ ଡ୍ରଇଂ କଲୁ କଲର ଗୋଟେ ଉପରେ ଚିପିଦବୁ ଟୋଟାଲ୍ ପୁରା ପେଜ୍ କଲର ହେଇଯିବ।
ହଁ ମାନେ ଯଉ ମାଉସ୍ ଟା ହିଁ ଟିକେ ଅବାଗିଆ ଲାଗୁଥିବ।
ହଁ ତାପରେ ବି ତାକୁ ମାନେ ବାର ପ୍ରକାର ପିଲା ବାର ଲୋକ ମାନେ ଚିପୁଚନ୍ତି ତାକୁ ତାର ଅବସ୍ଥା କୋଉ ଭଳିଆ ଥିବ ଦେଖ୍ ମୋର ମାନେ ମୁଁ ପ୍ରାୟତ ସମସ୍ତଙ୍କର ଗୋ ଥାଏ ସିଷ୍ଟମ୍ ସେମାନେ କମ୍ପଲସରି ସେଇଠି ବସିବେ ହେଲା। ମାନେ ସମସ୍ତଙ୍କର ପର୍ସନାଲ ପର୍ସନାଲ ସିଷ୍ଟମ୍ ଦେଇ ମାନେ ଗ୍ରୁପ୍ ହିସାବରେ ଆମ ବ୍ୟାଚ ଥିଲା ସାଢ଼େ ସାତଟା ରୁ ସାଢ଼େ ଆଠଟା।
ମାନେ ସନ୍ଧ୍ୟା।
ହଁ ଆମେ ସେ ସେଇ ସମୟରେ ଆମେ ଯାଉ ତ ମୋର ଯୋଉ ସିଷ୍ଟମ୍ ଥିଲା ତାର ଯୋଉ ଏ ମାନେ ଆଲ୍ଫାବେଟ୍ ଏ ଟା ତ ସେଥିରେ ଅସୁବିଧା ଥିଲା ମାନେ ତାକୁ ଯଦି ତମେ ଥର ଟେ କ୍ଲିକ୍ କଲ। ତ ସେ ପନ୍ଦର ଥର ଖଣ୍ଡେ ଏ ଚିପି ହେଇଯିବ ତ ମତେ ସମସ୍ତେ କହିଲେ ନିଜ
ବହୁତ୍ ଲୋକ ଚିପା ଚିପି କରୁଛନ୍ତି ନା ଦିଟାକୁ ସେଇଟା ହଁ।
ସେଇ କଥା ତ ସିଏ ଯେତେବେଳେ କହିଲେ କି ଆକୁ ଆଉ ନିଜ ନାଁ ଟା ଲେଖ ତ ମୁଁ ମୋ ନାଁ ଗଣେଶ। ହେଲା ତ ମୁଁ ଯେତେବେଳେ ଗଣେଶ ଟାଇପିଂ କରୁଚି ଜି ପରେ ଯୋଉ ଏ ଟା ମାରିଲା ପରେ ଏଟା ଲମ୍ବି ଚାଲିଛି ସାର୍ କହିଲେ ଆରେ ଗଣେଶରେ ମାନେ ଗଣେଶ ନା ଗାଆଣେଶ ହେଲା ମୁଁ କହିଲି ସେ ଏ ଟା ହେଲା ସେ ଏ ଟା ସେଇଭଳିଆ ହେଇଯାଉ ମୁଁ କଣ କରିବି? ହେଲା ତାପରେ ସିଏ କଣ ସିଆଡୁ ଆଇଲେ ହେଲା ମାନେ ଏଇ ଯୋଉ କଣ ଯୋଉ ଛୋ ଯୋଉ ଛୋଟ ଚାବିରିଙ୍ଗ୍
ହଁ।
ଚାବିରିଙ୍ଗ୍ ରେ ଗୋଟେ ତାଙ୍କର ଗୋଟେ ଛୋଟ ହାତୁଡ଼ା ଭଳିଆ ଗୋଟେ ଲାଗିଛି ହେଲା। ସିଆଡୁ ଆଇଲେ ମତେ କହିଲେ ଛାଡ଼ ଛାଡ଼ ତମ ଦ୍ୱାରା ହବନି। କହିକି ଗୋଟେ ଜୋରସେ ଗୋଟେ ପିଟି ଦେଲେ ସେଇ ହାତୁଡ଼ାରେ। ହେଲା ଆରେ ସେ ଏକାଥରକେ ଠିକ୍। ଆରେ ମୁଁ କହିଲି ଭାଇ ଏମିତିଆ ରୋଗର ଚିକିତ୍ସା ଏମିତିଆ ଡ଼ା କ୍ଟର ପାଖେ ହିଁ ଅଛି ହେଲା ଭାଇ ସେ ତଦ୍ରୂପ କମ୍ପୁଟର କହନି କହନି। ବେଳେ ବେଳେ ମୁଣ୍ଡ ଖରାପ କରିଦବ ମନ ଇଚ୍ଛା ସୁଇଚି ଅଫ ହେଇଯିବ। ହେଲା ତାପରେ ତାପରେ ସେ ଯୋଉ ସାର୍ ଯିଏ ସିଏ ଆସିକି ମତେ ଶୋଦିବେ। କାଇଁ ଆଡ଼େ ସାଡ଼େ କାଇଁ ହାତ ମାରୁଚୁ ଗୋଡ଼ କାଇଁ ହଲଉଚୁ। ଏଥିରେ ଗୋଡ଼ ହଲିଆଟି ସମ୍ପର୍କ କଣ ଅଛି ସାର୍ ଆରେ ଆରେ ସେଇ କଥାପା ମା ଥରେ ମୁଁ ଚିଡ଼ି ଗଲି ମୁଁ କହିଲି ସାର୍ ଗୋଡ଼ ହଲେଇବାଟି କଣ ଅଛି ତମ ଗୋଡ଼ ତଳେ ସିପିୟୁ ଟା ଅଛି। ସେଇଟା ଯଦି ଠିକେନାକୁ ହଲିଗଲା ତ ଏଇଟା ବନ୍ଦ ହେଇଯିବ ମୁଁ କହିଲି ସାର୍ ଆପଣଙ୍କର ଏମିତିଆ ସବୁ ଅଛି। ତାପରେ ସିଏ ପୁଣି ମାନେ ୱିଣ୍ଡୋ ଛଅ ପାଞ୍ଚେ ସେଗୁଡ଼ା ବି ରଖିଛନ୍ତି ସିଏ। ସିଏ ମାନେ ୱିଣ୍ଡୋ ଦଶ ଏଗାର ପନ୍ଦର ଖଣ୍ଡେ ଭାଲ ସାରିଲାଣିିଁ ସେଇ ଶହ ସାତ ରେ ସେ ବଇଛନ୍ତି। ସେ ପୁଣି ବେଳେ ବେଳେ ଚାଲିବନି ଛାଡ଼ ଛାଡ଼ କହିକି ନିଜ ବସି ବସି କ୍ଲାସ ସାରିଦେବେ ହଉ ଆଜି ତ ଅସୁବିଧା ହେଇଗଲା। କାଲି ଦେଖି ଆଉ।
ବହୁତ ହି ବରିଶ୍ରମ ଆପଣ କରୁଛନ୍ତି ଆଉ ଆ କେହି ମାନେ ଝିଅ ବି ଯାଉଥିଲେ ନା କେବଳ ଆ
ନାଇଁ ନାଇଁ ନାଇଁ ନାଇଁ ଝିଅ ମାନେ ଯାଉ ଥିଲେ ଚିକୁଆବୁତ ଜଣଙ୍କୁ ମହିଳା ମିତ୍ର ଭାବରେ ଗ୍ରହଣ କରିଦେଇଛନ୍ତି। ଆଉ ଶୀତରେ କଣ ଅଛି ନାଇଁ ଆକ୍ଚୁଆଲି ସେମାନେ କି ଆସନ୍ତିନି ସେମାନେ କେହି ଆ ନାଇଁ ନାଇଁ ମୋଟି ମୋଟି ଚିକୁ ନିଜ ସାଇଜ ର ଦେଖିବେ ନା କି କଥା କହୁଛ
ହଁ ତାଙ୍କୁ ବି ଟି ଆଁ ହଁ ଅଁ ତା
ହୁଁ ଆରେ ସେୟା ବୁଝୁଛି ଯେ କିନ୍ତୁ ମତେ ତାଙ୍କ ନାଁ ଟା ଉଁ ଉଁ ଉଁ ଉଁ
ହାଲୋ।
ତାଙ୍କ ନାଁ ଟା ମୋର ଠିକ ସେ ମନେ ପଡ଼ୁନି ଛାଡ଼ ତାଙ୍କ ନାଁ ଆମ ଜାଣିବା କଣ ଦରକାର କିନ୍ତୁ ଆମେ ମତେ ଲାଗୁଛି ରେଗୁଲାର ପିଲା ହିସାବରେ ମୋର ଚିକୁର ବୋଧ ଅଧିକ ଆମ ଆଟ୍ନାନ୍ସ୍ ଥିବ ଆଉ ଗୋଟେ ମଜାଦାର ଜିନିଷ କଣ ଆମ ସାର୍ଟିଫିକେଟ ଦିଆ ସରିଲେ ମୋ ପାଖରେ ବି ଅଛି ଚିଙ୍କୁଙ୍କର ମାନେ ଜନ୍ମ ତାରିଖ ମୋ ଜନ୍ମ ତାରିଖକୁ ମିଶେଇ ଦେଇକି ଝାଡି ଛାପି ଦେଇଛନ୍ତି ଆରେ ସତରେ, ଆରେ ସତରେ ମୋ ଜନ୍ମ ତାରଖ ଚିକୁ ଜନ୍ମ ତାରିଖ ମିଶେଇ ଦେଇଛନ୍ତି ତାପରେ ଯ ବସିଛନ୍ତି ଆଚ୍ଛା ସାର୍ଟିଫିକେଟ ନ ନାଇଁ ଆ୍ଛା ଆଛା ବସ ବସ ବସାରିଲା ପରେ ସାର୍ଟିଫିକେଟ ଦି ଜଣ ଦେଲେ ଚିକୁ କହିଲା ସାର୍ ମୋ ଜନ୍ମ ତାରିଖ ଭୁଲ ଅଛି ମୁଁ ମୋର ଚେକ୍ କରିଦେଲି ମୁା ମୋ ଜନ୍ମ ତାରିଖ ତା ସାର୍ ପଚର୍ଛନ୍ତି ଆଛା ଏକା ସହିତ ଜନ୍ମ ହେଇଥିଲ କି ମୁଁ କହିଲି ନାଇଁ ସାର୍ ସେମିତି କେମିତି ହବ ହେଲ ଆ ତାପରେ ଖାତା ଚେକ୍ କଲା ବେଳକୁ ଖାତ ବି ମିଷ୍ଟକ୍ ହେଇଯାଇଛି ମାନେ ଚିକୁ କହୁଛି ଏଇଟା ମୁଁ ଲେଖିନି ଏ ଜନ୍ମ ତାରିଖଟା ଲେଖି ଦେଇଛି ମାନେ ଚିକୁ ଉପରେ ମୁଁ ମର୍ଥିଲି ନା ସେମ୍ଟୁ ସେମ୍ କିଏ ଗୋଟ ତଳେ କପୀପେଷ୍ଟ୍ ମାରିଦେଇଛି।
ଓୋ ଆଉ ଆ ଆପଣ ଏଇ କଥା କହିପାରିବେ ମୋତେ ସେଇଟା ଗର୍ମେଣ୍ଟ ତରଫରୁ ସାର୍ଟିଫିକେଟ୍ ଆଉଛି ନା ମାନେ କିଛି ପ୍ରାଇଭେଟ
ମତେ କ ପ୍ରାଇଭେଟ ଲାଗୁଛି ଗମେଣ୍ଟ ତରଫ୍ ରୁ କାଇଁ ମତେ କାଇଁ ଲାଗୁନି ଏମାନେ ନିଜେ ନିଜେ ସେଇ ନିଜ ନିଜ କମ୍ପ୍ୟୁଟରରେ ହିଁ ଛାପି ଦଉଛନ୍ତି ତ ଯୋଉ ଓ ଏସ୍ ଏସ୍ ଆଇଟି ସେଇଟ ଗର୍ଣ୍ଣେଣ୍ଟ ତରଫରୁ ଆସିପାରେ କାରଣଇ ଏଥିରେ ଆଙ୍କର ମାନେ କିଛି ମାନେ ଏମିତି ନାହିଁ କି କିଛି ଲେଖା ହେଇନି ଆପ୍ରୁଭାଲ କି ମାନେ ଗଭମେଣ୍ଟରରୁ କିଛି ଗୋଟେ ସିଗ୍ନେଚର କି ଓଡିଶା ଗଭର୍ଣ୍ଣେଣ୍ କି ସେମତି କି ଲୋଇନଁ ମାନ ଯେମିତି ଲୋାଇ ଆର ଏ ଯଉ ପ୍ରଥମ ଦିତୀୟ ବ୍ରହମେଶ୍ୱର ପଲା ବେଳେ ଯେମିତି ମାନେ ଖେଳରେ ଫାଷ୍ଟ ଯେମତି ଦିଅ ଯେମିତିନି ଅମୁକ ପାଇଲା ପ୍ରଥମ ମାନେ ହେଲା ଡିଟ ସେଇ ଭଳିଆ କଲମରେ ଲେଖିଲା ଭଳିଆ ହେଇଛି। ତାପରେ ଚିକୁର ଯୋଉ ମାନେ ସାର୍ଟିଫିକେଟ ରେ ଶୁଣୁନ ଚିକୁୁର ଗୋଟେ ସାର୍ଟିଫିକେଟ ତାର ଗୋଟେ ଚିକୁର ସାର୍ଟିଫେଟ ତାର ଯୋଉ ଜନ୍ମ ତାରଖ ଭୁଲ ଅଛି, ତମେ କଣ କରିବ ଜନ୍ମ ତାରିଖ ଭୁଲ ଅଛି ମାନେ ପୁଣୀ ଥରେ ଯିବ ପୁଣି ଥରେ ତାକୁ ଇଏ କରିବ। ସିଏ ତାକୁ କଲମରେ ଗୋଲେଇ ବୁଲଉଛନ୍ତି କେତେ ତର ଜନ୍ମ ତାରିଖ ପାଞ୍ଚେ, ଆଠଟାକୁ ପାଞ୍ଚେ କରିବା ପାଞ୍ଚେ ଏମ୍ତି ପୂରାପୂରି
ହଁ ନାଇଁ ସେଇଟା ଠିକ୍ ଅଛି ମାନେ ସେମିତି ସେମିତି ନା ହଁ ଆଉ ଆପଣ ଟିକେ କ୍ରୋଧିତ ହୁଅନ୍ତୁନି ମୋର ଟିକେ ଖାଇବା ସମୟ ହେଇଯାଇଛି ଆପଣ ଯୋଗାଯୋଗ କରିପାରିବେ ଆପରେ,
ଠିକ୍ ଅଛି, ଠିକ୍ ଅଛି, ହଁ ମୁଁ ରହିଲି।